ହ୍ୟାଲୋ ବହୁତ ଭଲ ଅ ଅଛି ବସିଛି ତମେ କଣ କରୁଛ?
ମୁଁ ବି ବସିଚି ଇ ଗରମ ହଉଛି ନା ଗରମ ହଉଛି ନା ସେଆଡେ଼? ଆରେ ମୁଁ କହୁଚି
ଅ ତମର ଭଏସ ଠିକସେ ଶୁବୁନି କଣ କହିଲ?
ହ୍ୟାଲୋ ହ୍ୟାଲୋ।
ହଁ କୁହ ଅ? ହ୍ୟାଲୋ ମତେ ହଁ ହଁ ଶୁବୁଚି କୁହ।
ଆରେ ସୁଭୁଚି ମୋ ଆବାଜ
ହଁ ମତେ ଶୁଭୁଚି କୁହ କଣ କରୁ
ଆରେ ମତେ ଶୁବୁନି ତମର
ମତେ ତ ଶୁବୁଚି।
ହଁ ଏବେ ଶୁଵିଲା କୁହ।
ହଁ ଏବେ ସବୁ ଶୁଭିବ ସବୁ ଶୁଭିବ ଏବେ
ଘରେ ଥିଲି ତ ପଦା କୁ ଆଇଲିତ ଶୁଭିଲା ଘରେ ଟିକେ ନେଟୱାର୍କ ଇସୁ ହେଇଯାଉଛି ଆଉ
ହଁ ଆମର ବି ତ ସେମିତି ହଉଛି ଘରେ ହଁ କଣ କରିବା ଖରାବେଳେ ଭା ଖେଚୁଡ଼ି ଖେଚୁଡି ଖେଚୁଡି ଭଜା ହୁଁ ଆଉ ତମେ
ମୁଁ ଖାଇଥିଲି ଭାତ ଚିକେନ ଡାଲମା ସାଲାଡ଼।
ଚିକେନ ଆଜି ଖାଇଛ ଆଚ୍ଛା ଆଚ୍ଛା ହ।
ହୁଁ ହୁଁ।
ଆଛା
ଆଉ ସକାଳେ କଣ ଖାଇଥିଲ?
ସକାଳେ ମୁଁ ଖାଇଥିଲି ଅ ସଖାଳ ଖାଇବା ଅ ରୁଟି ସନ୍ତୁଳା ଭଜା।
ହୁଁ ମୁଁ ରୁଟି ଅଣ୍ଡା ଭୁଜିଆ।
ଆଚ୍ଛା ଭଲ ଆଉ କଣ ନିଜେ କରିକି ଖାଉଛ?
ନା ନା ମମି କରନ୍ତି ନା ମୁଁ କାଇଁ କରିବି?
ଆଚ୍ଛା ତମେ ତାହେଲେ ମମି କୁ ଟିକେ ହେଲ୍ପ କରୁନ?
ମମି
ଖାଲି ଖାଇବ ବୁଲିବ ଆଉ
ହୁଁ ହୁଁ ଆଉ ରଜରେ କୁଆଡେ କଣ ଯିବ?
ରଜରେ ସେମିତି କିଛି ଆମେ ସ୍ପେଶାଲ ତ ହେଇନି ଫିରବି ଭାବିଚୁ ପୁରୀ ଯିବା ପାଇଁ ରଜ ପରେ ପରେ ରଜ ପରେ ପରେ ଭାବିଚୁ ପୁରୀ ଯିବା ପାଇଁ ଦେଖିବା ସେଇଟା କଣ ହଉଛି? ରଥଯାତ୍ରା ଏବେ କେବେ ଅଛି ନା?
ହୁଁ।
ଏମିତି ଦେଖିବା ଆଉ ତମର?
ଆମର କୁଆଡେ କୋଉ ଜାଗା ଯିବି ମୁଁ ଡିସାଇଡ କରିନି ଦେଖିବା ରଜ ଆସୁ
ଆଚ୍ଛା ତମର ତ ସାଙ୍ଗେ ସାଙ୍ଗେ ମାଇଣ୍ଡରେ ଯାହା ପଶିବ ସିଆଡେ ଯିବ ଆଉ
ହୁଁ ହୁଁ ଆଉ ଦେହଫ ଭଲ ଘରେ କଣ କରୁଛନ୍ତି ସବୁ?
ଆମ ଘରେ ସବୁ ଏବେ ଖାଉଛନ୍ତି। ଆମ ଘରେ ସବୁ ଖାଉଛନ୍ତି ମୁଁ ବହୁତ ଭଲ ଅଛି ତମ ଦେହ କେମିତି ଅଛି?
ଆମ ଦେହ ବହୁତ ଭଲ ଅଛି ଆମ ଘରେ ବି ଏବେ ଖାଉଛନ୍ତି ଆଜି ଲେଟ୍ ହେଇଯାଇଛି ଆମ ଘରେ।
ଆଛା ମାନେ ତମର ସମସ୍ତେ ଶୀଘ୍ର ଖାଆନ୍ତି ତାହେଲେ।
ହଁ ଏଉ ଗୋଟେ ଦିଟା ସୁଧା ଖାଇଦିଅନ୍ତି।
ଆଚ୍ଛା।
ତମ ଘରେ?
ଆମ ଘରେ ଟିକେ ଲେଟ୍ ହୁଏ ଏଇ ତିନିଟା ବେଳେ ହିଁ ଖାଆନ୍ତି। ତିନିଟା ବେଳୁ ଚାରିଟା ବି ବାଜି ଯାଏ।
ଆଛା।
ହୁଁ ହଁ। ମୁଁ ତମ ଗାଁ ଆଡେ ଆଜି ଯାଇଥିଲି ଜାଣିଚ?
ଆଁ।
ତମ ଗାଁ ଆଡେ ଆଜି ଯାଇଥିଲି?
କାହିଁ କଲ କଲନି।
କରିଥାନ୍ତି କଲିନି କିଏ କହିଲା କରିଥିଲି ନା ତମେ ଉଠେଇଲନି କରିଥିଲି ତମକୁ। ପାଞ୍ଚ ପାଞ୍ଚ ଥର କରିଛି ମୁଁ।
କୋଉଥିରେ?
ମୁଁ ଉଠେଇଲନି ତମକୁ ମୁଁ କଲ କରିଛି ଆଜି ମୁଁ ତମ ଗାଁ ଆଡେ ଯାଇଥିଲି ତମେ କୋଉଠି ଥିଲ?
ନାଇଁମିନ୍ ମତେ କାହିଁ କଲ୍ ତ ଆସିନି ତମେ କୋଉଥିରେ କରିଛ?
ଆରେ କି କଥା କହୁଛ? ମୁଁ ତମ ଘର ଟା ଦେଖିନି ବୋଲି କେମତି ତମ ପାଖକୁ କଲ ଯାଇନି ପାଞ୍ଚ ଥର କଲ୍ କରିଛି ପାଞ୍ଚ ଥର ଯାକ ପୁରା ଥାଟି ସେକଣ୍ଡ ରିଙ୍ଗ୍ ହୋଇକଟିଛି ତମେ କହୁଛ କଲ୍ ଯାଇନି।
କଲ ଯାଇନି ଏ ମୋ ପାଖକୁ ଆସିନି।
ଆ ତାହେଲେ ତମ ଫୋନ ଖରାପ ହେଇଗଲାଣି ଫୋନ ଆଉ ସ୍କ୍ରିିନ ତମ ଦେଖ ଖା ଯାଉନି କିଛି ନହେଲେ ତମ ଆଖି ଖରାପ ହେଇଗଲାଣି ମେଡିକାଲ ଯାଅ ମେଡିକାଲ ଯାଅ। ହଁ ଯାଅ ଆଣ ସେଥିରେ ଅ ଅସୁବିଧା କଣ ଅଛି? ଅସୁବିଧା ନାହିଁ।
ହଁ ପଇସା ନାଇଁ। ହୁ
ପଇସା ସେଇ ତମୁଁ ଯୋ କହୁଥିଲି ଆଉ। ଆଚଛା ହଉ ରୋଜଗାର କର ଆଣିବ ଆଉ।
ହଁ ନୂଆ ଫୋନ୍ଟା ହ ପାଇଁ ଏମିତି ହଁ
କଣ କହିଲ ନୂଆ ଫୋନ ଟା
ତାର ନେଟାର୍କ କଣ ପଳଉଛି ରହି ରହି କି?
ଆଚ୍ଛା ଆ ତମ ଡ୍ୟାମେଜା ମାନ ସେଇଟା ତମେ ଜଣ ଜା ପାନ ନା ସେକଣ୍ଡ ହ୍ୟାଣ୍ଡ ଫୋନ୍ କିଣିକି ଆଣିଛି।
କଣ କହିଲ?
ଆମେ ସେଟା ତାହେଲେ ଜାଣିପାର ନା ସେକେଣ୍ଡ ହ୍ୟାଣ୍ଡ ଫୋନ୍ କିଣିକି ଆଣିଛ।
ନା ନା ତଥାପି ଛଅ ମାସ ହେଇଗଲାଣି ଫୋନଟାକୁ।
ଆଚଛା
ହୁଁ
ଆଉ ତମ ଘରେ ଯୋଉ ଛୁଆ ଟା ଥିଲା ତମେ କହୁନଥିଲ।
କଣ ଥିଲା ଛୁଆ?
ସେବେ ହଁ ଯୋ କହୁଥିଲା ପନ୍ଦର ନା ଷୋଳ ହଜାର ତମେ ଭଉଣୀମ। ସେ କେମିତି ଅଛି ଏବେ? ହୁଁ
ମୁଁ
ହ୍ୟାଲୋ
ମୋ ଭଉଣୀ କୋଉଠି ଅଛନ୍ତି କଣ କହିଥିଲି ତମକୁ?
କଣ କହିଥିଲ?
ମୁଁ ତ କାଇହିଁ ଭୁଲି ଯାଇଛି ମୋ ଭଉଣୀ ତ ନାହାନ୍ତି।
ତମର ଭଉଣୀ ନାହାନ୍ତି ମିଛ କଥା ଗୁଡା କହୁଛ।
ଏ ମୋର ଭଉଣୀ ନାହାନ୍ତି ବା।
ଆରେ କି କଥା କହୁଛ ହଉ ଛାଡରେ ତମ ବଡପାଙ୍କ ଝିଅ।
ଓହଁ ସାନପାଙ୍କ ଝିଅ।
ହଁ ହଁ
ହୁଁ
ସେ ସେ ଝିଅଟା ଏବେ କଣ କରୁଛି ପଢାପଢି ତାଙ୍କୁ କଣ ଚାଲିଛି।
ଷଷ୍ଠ ନା ସପ୍ତମ।
ଆଚ୍ଛା
ତମେ କେମିତି ଜାଣିଲ ମୁଁ କ ହଁ ମୁଁ କହିଥିଲି କି?
ଆରେ ତମକୁ ମୁଁ କଣ କହିବି?
ହ ମୁଁ ଭୁଲି ଯାଇଛି।
ଆଚ୍ଛା ବେଶୀ ବାଦାମ ଖାଇଲେ ଏମିତି ହୁଏ।
ଆଁ।
ବେଶୀ ବାଦାମ ଖାଇଲେ ଏମିତି ହୁଏ। ଆଉ।
ଏଇନେ ଯାହା କହିବ ଆଉ।
ଆଉ ସେ ଏବେ କଣ ପଢୁଛନ୍ତି କଣ?
କି ଏବେ କରିବି କଁ ଏଇ ବାଉଁଶ ତଳେ ପସିଚି ଆଉ।
ଆଚ୍ଛା କୋଉଠି ବାଉଁଶ ତଳେ।
ବାଉଁଶ ଗଛ ତଳେ।
ବାଉଁଶ ଗଛ ତଳେ ବାଉଁଶ ଗଛରେ ସାପ ରୁହେ ପରା?
ହୁଁ ନାଁ ଆଉ ସାପ ନୁ ସମସ୍ତେ ବସିଛନ୍ତି ଥଣ୍ଡା ପବନ ଦଉଛି ଆଉ।
ଆଚଛା।
ହୁଁ।
ଭଲ ତମର ସେ ପଟେ ଗରମ କେମିତି ହଉଛି?
ହୁଁ ଗରମ ବହୁତ ହଉଛି କୁହନା ତମ ସିଆଡେ ବି ତ ହଉଥିବ।
ହଁ ଘରୁ ବାହାରି ହଉନି ଆଉ ଘରୁ ବାହାରି ହଉନି ଟେମ୍ପରେଚର ଲାଗୁଛି ଯେମିତି ପୁରା ହେଇଗଲାଣି ଫିପ୍ଟିଫାଇପ ମରିଯିବ ମଣିଷ ଘରେ ଭିତରେ ହେଲେ ଭଲ ଲାଗୁଛି।
ସେ ଯୋଉ ସୂର୍ଯ୍ୟଟା ପଳେଇଆସି ହାତ ଉପରେ ଅଛି।
ହଁ ଆଣିକି ଭାଜିକି ଖାଇଦିଅ।
ହୁଁ।
ତମ ସେପଟେ ତାହାଲେ ଗରମ ବହୁତ ହଉଛି?
ହୁଁ।
ଆରେ କଥା କୁହ କ
ଏବେ ଟିକେ ଥଣ୍ଡା ପବନ ଦଉଛି ବୋଲି ଏତେ କିଛି ଜଣା ପଡୁନି।
ଆଚଛା। ତମର ଭଲ ମଜା ସବୁ ଗାଁରେ ସବୁ ବାଉଁ ସ ଗଛ ତଳେ ଯାଇକି ବସୁଛ ସବୁ ସାଙ୍ଗସାଥି ସାଙ୍ଗସାଥି ମିଶୁଛ ଭଲ ଆଉ।
ଉୁଁ ତ ଖାଇବାକୁ ପ କୋଉ ଋତୁ ତମକୁ ଭଲ ଲାଗେ ଗରମ ଶୀତ ବର୍ଷା?
ମତେ ସେ ଥଣ୍ଡା ବେ ଶୀତ। ଶୀତ ଶୀତ ବାଲା ରୁ ଶୀତଟା ମସ୍ତ ବହୁତ ଭଲ ଥାଏ ଶୀତର ଋତୁ।
ମତେ ବି ଭଲ ମତେ ବି ଭଲ ଲାଗେ ଥଣ୍ଡା ଶୀତୁଟା।
ହଁ ତମକୁ କଣ ପାଇଁ ଭଲ ଲାଗେ?
ମତେ ଏଇଠୁ ଶୀତଋତୁ ଭଲ ଲାଗେ।
କାରଣ କଣ?
କାରଣ ଏଇକିଯେ ସେ ଖରାରେ ବୁଲି ହବ ତାପରେ ଛୋ ଛୋଟ ଦିନ ସାଙ୍ଗେ ସାଙ୍ଗେ ଛୋଟ ଦିନ ର ପଳଉଛି ତାପରେ ଶୀତ ଦିନରେ କଣ ତମେ ଘୋଡେଇ ହେଇଅ ଯାହା କରୁଛ କର କିଛି ପ୍ରୋବ୍ଲେମ ନାହିଁ ଜେତେ ଖରାରେ ବୁଲିଲେ ବି ପ୍ରୋବ୍ଲେମ ହବନି ହଁ ଦେ ଟିକେ ଫାଟି ମୁୁଟି ଯଏ ରୁଖା ରୁଖା ଲାଗେ ପୁଣି ତେଲ ଫେଲ ଲଗେଇଲେ ଠିକ। କପାଇଁ ଭଲ ଲାଗେ?
ମତେ ବି ସେମ୍ ମତେ ବି ତମେ ଯାହା ସବୁ କଲ ସେମତି। ନନେ ଯେତେବେଳେ ଯୁଆଡେ ପାରିବୂ ଘରକୁ ଯିବୁ ଆରାମସେ ବୁଲିବୁ ବାହାରେ। ସବୁବେଳେ ଗୋଡ ରୁ ମୁହଁ ତ ସବୁବେଳେ କଭର ହେଇକି ରହୁଥିବ ଏ ବଟେ। ହଁ ସବୁବେଳେ ଗ୍ଲୋସ୍ ଜ୍ୟାକେଟ ପିନ୍ଧିକି ବୁଲ। ମତେ ବାସ ସବୁବେଳେ କଭରେଜ ହେଇକି ରହିବାକୁ ଭଲ ଲାଗେ। ହଁ ସେଇଟା ହିଁ ଗୋଟେ ଋତୁ ଯୋଉଥିରେ ମଣିଷ ଗଭର ହେଇକି ରହିବ।
ହୁଁ ଆଉ ଭଲ ଲାଗେ। ଆଉ ବର୍ଷା ଦିନ ତ ରେନିକୋଟ ପିନ୍ଧିକି କଭର ହବ ଆଉ।
ବର୍ଷା ଦିନରେ ଘରୁ ପୁରା ବାହାରି ହୁଏନି କୋଉଠି ଗୋଡ ଖସିଯିବ ସେ ଦୁର୍ କିନା ପଡିବୁ।
ତାପରେ ବର୍ଷା ଦିନ ସବୁ ଭଲ, ଗୋଟେ ଖରାପ କଣ, ମାନେ ଏଇଖାନା ବର୍ଷା ଉଠେଇନି ତମେ ଚାରିଟା ବେଳକୁ ସକାଳୁ ପଳେଇଲ ଅ ଗାଜିଦବ ହେଇଗଲା, ସଇଲା।
ହଁ ହଁ ଆଉ ଥୋଡି ସବୁବେଳୁ ସବୁଠି ରେନିକୋଟ ଧରି ଘୁରୁଥିବ ନା ଛତା ଧରି ଘୁରୁଥିବ। ସେ ଗୋଟେ ଅସୁବିଧା। ଆଉ ଗୋଟେ ଅସୁବିଧା ଘଡଘଡି ବିଜୁଳି ମାରିଲେ।
ଏଇ କ୍ଷୀଣପାଗ ହେଇଥିବ ନା ତମେ କ ପଳେଇଲ ବୁଲିବାକୁ ଅଚାନକ ହେଇଯିବ ବର୍ଷା। ହୁଁ।
ଆଚ୍ଛା।
ପୁଣି ତାପରେ ଏମିତି ଦେଖିବାକୁ ହେଲେ, ଏ ସବୁ ଋତୁ ସମସ୍ତେ ନସହିଲେ ହେଇପାରିବନି ବି କିଛି।
ସେଇଟା ଠିକ୍ ଅତ୍ୟଧିକ ହେଲା ବେଳକୁ ଆଉ କଣ କରାହେବ। ଏ ଗରମ ମାନେ ଏମିତି ଗରମ ହଉଛି ଘରୁ ବାହାରିବିହଉନି।
ଗରମରେ ଟିକେ ବେଶୀ ହେଇଯାଉଛି।
ହଁ।
ନା।
ହଁ ଆଉ କଣ?
ଆଉ କଣ କଣ ରୋଷେଇ କରିୟାକୁ ଶିଖିଛ?
ମତେ ସବୁ ଆସେ, ଯାହା କହିବ ମୁଁ ପାଞ୍ଚ ମିନିଟ୍ ଦଶ ମିନିଟ୍ ଭିତରେ ବନେଇକି ଥୋଇଦେବି।
ଏଟା କଣ ହୋଟେଲ ହେଇଗଲା ନା କଣ ଅର୍ଡର ମାରିକି ଥୋଇଦବ।
ହୁଁ ନାଇଁ ନାଇଁ ତା ଏକାଥରଖେ ଦଶଟା ଜିନିଷ ସେମିତି ନୁହେଁ। ଗୋଟେ ଗୋଟେ ଜିନିଷ କରିବି ଦଶ ମିନିଟ ରେ କିନ୍ତୁ କରିଦେବି। ମୋ ହାତରେ ଗୋଟେ ଅଛି ଯାଦୁ। ମାଛ ତରକାରୀ, ମାଛ ତରକାରୀ। ଅ ମାଛ ତରକାରୀ ହୁଏ କେମିତି? ମୁଁ କାହିଁକି ତମକୁ କହିବି, ମୁଁ ତମକୁ କହିଲେ ତମେ ପୁଣି ବନେଇଦବ। ନା ନା ମୁଁ ପା ସା ସାଧା ଖାଏ ନା।
ତମେ ହଁ ସାଧା କୁହ କେମିତି ହୁଏ କହ?
ହଁ ମୁଁ ସାଧା ଖାଏ। ମୁଁ ସାଧା ର ସବୁ ବନେଇଦେବି।
ସାଧାଡ଼ାଲମା କେମିତି ହୁଏ କହିଲ?
ଡାଲମା, ହଁ ମୁଁ ଡାଲମା ବନେଇଛି। କେମିତି ହୁଏ କାହିଁକି କହିବି।
ଏରେ କୁହ ୟାର, ଶିଖିବି ମୁଁ ଶିଖିଲା ପରେ ଜବ୍ ଫବ କରିବି ପୁଣି ହାତରେ ରୋଷେଇ କରିକି ଖାଇବାକୁ ପଡିବ ନା।
ଆଛା ଡାଲମାକୁ ପରିବା ଶୁଣ। ପରିବାକୁ କାଟିଦବ, ସବୁ କିଛି ପରିବା। କାଟିକି ଧୋଇକି ତାକୁ ପ୍ରେସର କୁକରରେ ପକେଇବ। ସେଥିରେ ଅ ତ ଲଙ୍କା ପକେଇବ ଟମାଟୋ ର ବି ପକେଇବ, ତାପରେ ତାକ କୁ ଅ, ଦର ଦା-ତାକୁ ଅ, ସାତ ଆଠ ମିନିଟ୍ କି ଇ-ଟିକେ ଅଧିକା ପାଇଁ ବନ୍ଦ କରିକି ରଖିଛି। ସିଟ୍ ଗଲାରେ ଅଁ, ତାକୁ ସାତ ଆଠ ମିନଟି କି ଅଧିକା ଟିକେ ବନ୍ଦ କରି ରଖିବ, ହେଲା କି ତାପରେ ତାକୁ ଭାର ସେ ଯଦି ସିଜି ଯିବ ଟିକେ ତାକୁ ବାହାର କରିକି କଣ କରିବ ନା ବହୁତ ଖରାପ ହଉଛି ବାହାରେ। ହୁଁ, ସା ତାକୁ ବାହାର କରିସାରିକି, ଆଉ ଗୋଟେ କଢେଇରେ ମସଲା ପକେଇବ ତେଲ ଆ, ଜିରା ସୋରିଷ ପକେଇବ, ଶୁଖିଲା ଲଙ୍କା ଫୁଟଣ ଟିକେ ପକେଇଥିବ, ତାକୁ ଅ, ଟିକେ ଅ, ତି ତାପରେ ସେଥିରେ ସେ ଯୋଉ ପରିବା ସିଝା ହେଇଥିବ ହୁଁ, ତାକୁ ଆଣିକି ସେଥିରେ ପକେଇଦବ, ତାପରେ ତାକୁ ଟିକେ ଏପଟ ସେପଟ କରି ପାଞ୍ଚ ମିନିଟ୍ ହେଲା ପରେ ସେଥିରେ ଲଙ୍କ କା ଜିରା ଗୁଣ୍ଡ କରିଥିବ ଆ- ମାନେ ସେଟା ଆଗୁରୁ କରିକି ରଖିଥିବ, ତାପରେ ତାକୁ ତା ଭିତରେ ଉପରେ ଟିକେ ପକେଇଦବ ହେଲା କିି, ତା